ନମସ୍କାର ନମସ୍କାର ନମ
ଆପଣ ଏବେ କଣ କରୁଛନ୍ତି?
ଏଇ ଏବେ ଆସିଲେ ଟିକେ କାମରୁ ଆସିକି ଶୋଇଛି ଟିକେ ଆଉ।
ଆଜ୍ଞା ଆପଣଙ୍କ ଆଡେ ଆଜ୍ଞା ଆପଣଙ୍କ ଆଡେ ପାଗ କେମିତି କଣ ଅଛି?
ଆଜି ଦିନ ସାରା ଆଜ୍ଞା ବର୍ଷା ହଉଛି।
ଆଜ୍ଞା। ଓ ତ ସାର୍ ଆଜି ଆମେ ଗ୍ରାମାଞ୍ଚଳ ଆଉ ସହର ଉପରେ କଥା ହେବା।
ଆଜ୍ଞା।
ଆଜ୍ଞା ତ ସାର୍ ଆଜ୍ଞା ଆଜ୍ଞା। ତ ଆପଣ ଏବେ ମାନେ ଆପଣ କୋଉ ଅଞ୍ଚଳରେ ବସବାସ କରନ୍ତି?
ଆମେ ତ ଯାଜପୁର ଜାଣିଥିବେ ଯାଜପୁର ଅ ଅଞ୍ଚଳରେ ବାସ୍ ଆପଣଙ୍କର କୋଉ ଅଞ୍ଚଳ?
ଅ ଭୁବନେଶ୍ଵରରେ ରହୁଛୁ ଆମେ ଆଜ୍ଞା।
ଆଚ୍ଛା ଆଚ୍ଛା।
ଆଜ୍ଞା। ତ ସାର୍ ଆପଣ ଦେଖିଥିବେ ଅ ଗାଁ ମା ଗାଁରେ ଯେ ଯେତିକି ମାନେ ପ୍ରକୃତିର ସୌନ୍ଦର୍ଯ୍ୟ ଥାଏ ଯେତିକି ଶାନ୍ତି ଥାଏ ତ ସେ ତିକି ମାନେ ସହରାଞ୍ଚଳରେ ନଥାଏ ସହରାଞ୍ଚଳରେ ତ ଆପଣ ଦେଖିବେ ଯେତେବେଳେ। ଅ ଆପଣ ଯେତେବେଳେ ବି ଦେଖନ୍ତୁ ସକାଳୁ ଦେଖନ୍ତୁ କି ରାତି ଗୋଟେ ଦିଟାରେ ମଧ୍ୟ ଦେଖନ୍ତୁ ସବୁବେଳେ ଗାଡି ଯିବା ଆସିଵା କରିଥାଏ ତ ଗାଡ଼ିର ସବୁ କୋଳାହଳ। ଅ ଶବ୍ଦ ବି ଶୁବା ଯାଇଥାଏ ସବୁବେଳେ।
ଆଜ୍ଞା ହଁ ଗାମ
ଆଜ୍ଞା।
ଗ୍ରାମ ମାନଙ୍କରେ ଯୋଉ ସବୁ। ଯେକୌଣସି ମାନେ ଗୋଟେ କୃଷକମାନେ ଚାଷ କରିସାରିକି ଆସି ତାଙ୍କର ଗୋଟେ ମାନେ ବସନ୍ତି ଗୋଟେ ଜାଗାରେ। କଥା ହେଇକି ସେ ଯୋଉ କଥାବାର୍ତ୍ତା ଗାଁ ର ତାସ ଖେଳ ଗାଁ ର ଗୋଟେ ଜାଗାରେ। ଏକଜୁଟ ହୋଇ। କି ମାନେ ଯୋଉ ଆମର ସଂଗଠିତ ହେଇକି ଯୋଉ ମ ଭଲ ମନ୍ଦ ଗାଁ ରେ କିଛି ସୁବିଧା ଅ ସୁୁବିଧା ହବା ନିଜେ ସବୁ ସମାଧାନ କରିବା ନା କି ସେମାନେ କୋଉ କୋର୍ଟ କଚେରୀ ପାଖକୁ ଯାଆନ୍ତି ସେ ଜିନିଷ ଗୁଡାକ ବହୁତ ଭଲ ଲାଗେ ଆଜ୍ଞା ମତେ।
ଆଜ୍ଞା ଆଜ୍ଞା ଆଉ ଆ ପଣ ବି ଦେଖିଥିବେ, ଯଦି ଗାଁରେ ଜଣଙ୍କର କିଛି ଗୋଟେ ଅସୁବିଧା ହୁଏ ତ ସମସ୍ତେ। ସୁ ସାହାଯ୍ୟ କରିବାକୁ ଚାଲି ଆସିବେ। କି ଅ ଗାଁ ର ପିଲାର ଯେହେତୁ ଅସୁବିଧା ହେଇଛି ଆମେ ତା ସହ ସାଥ ଦବୁ। କିନ୍ତୁ ଆପଣ ସହରରେ ଦେଖିବେ ଯେତେବେଳେ ବି ଜଗଡ଼ ଝଗଡ଼ା ହୋଇଥାଏ ତ ସମସ୍ତେ ସେଇଠି ମାନେ କିଏ ଆକ୍ସିଡେଣ୍ଟ ହେଇଥାଏ, ସମସ୍ତେ ସେଇଠି ଫଟୋ ଫଟ ଉଠାନ୍ତି କଥାବାର୍ତ୍ତା ହୁଅନ୍ତି ହେଲେ କେହି କା ପାଖକୁ ଯାଆନ୍ତିନି।
ଯାଆନ୍ତିନି ଆଜ୍ଞା ହଁ।
ଗାଁ ରେ ଯୋଉ ଭାଇ ଭାଇ ସମ୍ପର୍କ ଥାଏ ଯଉ ବନ୍ଧୁତା ଥାଏ ସେତିକି ସହରରେ ନଥାଏ ସହରରେ କେହି କାହାକୁ ଜାଣିନଥାନ୍ତି। ଆଉ ତ ସେଥିପାଇଁ ସେ କାହାକୁ ସାହାଯ୍ୟ କରିବାକୁ ଜାଆନ୍ତିନି କି ଲୋକଟାର କଣ ଅସୁବିଧା ହେଇଛି କି ବୁଝିବାକୁ ଯାଆନ୍ତେ। କିନ୍ତୁ ଗାଁ ରେ ଚିନ୍ ଯେତେ ଶତ୍ରୁତା ବି ଥିଲେ ଅସୁବିଧା ଟାଇମ୍ ରେ ସେମାନେ ଠିଆ ହେବେ ଆସିକି। ତ ଏଇଟା ତ ବହୁତ ଭଲ ଲାଗେ ଗ ଗାଁ କଥା ଜାଣିଲେ।
ଆଜ୍ଞା କା ଗାଁରେ ସମସ୍ତେ ଯିଏ ଯାହା ଭାଇ ଡକାଯାଏ ରୁ ଗାଁ ରେ। ସହରରେ ସମସ୍ତେ କିଏ କା ଚିହ୍ନାନ୍ତିି ସାରେ କିଏ ଡାକିଲାଣିି। ଆଜ୍ଞା ଆପଣ କରି କଥାବାର୍ତ୍ତା କର ଦେଖନ୍ତୁ ଏମିତିକା ସେଠିକାରେ ସେଇ ସବୁ ଡକାର କିଛି ଆଜ୍ଞା ମ ଥାଏ କହିଲେ ମଧୁରତା ଲୁଚି ରହିଥାଏ ସେଥିରେ କିନ୍ତୁ ଯୋଉଥିରେ ଭାଇ ଭାଇ ଭାଇ ଭଲ ବନ୍ଧୁ ସଖା ଡକାଡକିରେ ଯୋଉ ମଜା ଥାଏ ନା। ସେଠି ନ ଥାଏ।
ଆଉ। ଆଜ୍ଞା ଆଉ ଆପଣ ଏମିତିରେ ବି ଦେଖିବାକୁ ଗଲେ ଗ୍ରାମାଞ୍ଚଳରେ ଯେ ତିକିି ପିଲାମାନଙ୍କ ପାଇଁ ପାଠ ପଢାର ସୁବିଧା ଯେତିକି ଥାଏ ତା ଠୁ ତ ବହୁତ ଗୁଣରେ ସହରାଞ୍ଚଳରେ ପ୍ରାୟତଃ ଥାଏ ପ୍ରାୟ ଦେଖିଥିବେ ଆପଣ ଆଉ କାମ ବି ଯେତିକି ମାନେ ଯେତିକି ଯୋଉ ଜବ୍ ହେରିକା ତ ଗାଁ ଅପେ କ୍ଷା ବେଶୀ ସହରରେ ଥାଏ ତ ସେଥିପାଇଁ ଲୋକ ନିଜ ଗାଁ ଛାଡି କେ ଆସିକି ସହରରେ ବସବାସ କରିଥାନ୍ତି। ପିଲାକୁ ଭଲରେ ପାଠ ପଢେଇବା ଆଉ ନିଜେ ଭଲ ଚାକିରଟେ କରିକି ସେଇଠି ରହିବେ ବୋଲି ଆସିଥାନ୍ତି କିନ୍ତୁ ଯେତେବେଳେ ବି ସେମାନେ ନିଜ ଗାଁ କୁ ଯେତେ ହେଲେ ବି ନିଜ ଗାଁ ର ମାଟିକୁ ସେମାନେ କେବେ ଭୁଲି ନଥାନ୍ତି।
ଉଁ ହ ଏଇ ଯୋଉ ରଜ ଫଜ ହବା ଭଲ ମନ୍ଦ ଏଇ ସବୁ ଗାଁ ରେ ହିଁ ତାର ସବୁ ମଜା ଥାଏ।
ଆଜ୍ଞା ମୁଁ ବି ଯାଇଥିଲି ମାମୁଁ ଘରକୁ ରଜ ଟାଇମ୍ ରେ ଯାଇଥିଲି ତ ସେଠି ଅ ମାନେ ଆମର ତ ଏଇଠି ରଜରେ ଆମର କେବଳ ମହୋତ୍ସବ ପଡେ ଗୋଟେ ଜାଗାରେ ତ ଆମେ ସେଠିକି ଯାଉ ଦୋଳି ଖେଳିକି ଆସୁ କିନ୍ତୁ ଗାଁ ରେ ଯୋଉ ନିଜ ବାରିପଟେ ଦୋଳି ଥିବ ସେଠି ଖେଳିବାକୁ ଯେତିକି ମଜା ଆସେ କିନ୍ତୁ ଏଠି ମହୋତ୍ସଵରେ ବି ସେତିକି ମଜା ଆସେନି। ଏଠି କଣ କହିଲେ ଗୋଟେ ଦୋଳି ଖେଳିବାକୁ ଯାଇଥିବେ ତ ଲାଇନ୍ ଲଗେଇବାକୁ ପଡିବ ଜଣେ ଉଠିଇକି ଗଲେ ଆଉ ଜଣେ ବସିବେ ତାପରେ ପୁଣି ଖେଳିବ। ଏମିତି ହେଇଥାଏ କିନ୍ତୁ ନିଜ ଗାଁରେ ସେଥିପା ମାନ୍ ଏକୁଟିଆ ନିଜ ବାରିପଟେ ହି ଖେଳିବ କେତେ ମଜା ଆସିଥାଏ।
ଆପଣ ମାମୁଁ ଘର ବୋଧେ ଗ୍ରାମାଞ୍ଚଳ ଏରିଆ ହେଇ?
ଆଜ୍ଞା ଆଜ୍ଞା।
ଓ ଏ ଯା ହଉ ଏଇ ସବୁ କ୍ଷେତ୍ରରେ ଆପଣଙ୍କ ଗାଁ ଅ ସହର ରହିକି ଗାଁକୁ ମନେ ର ସେମତି ଗାଁ ର ସବୁ ସୌନ୍ଦର୍ଯ୍ୟତା ଓ ପରିପ୍ରେକ୍ଷୀରେ ଆପଣଙ୍କ ଏ ପର୍ଯ୍ୟନ୍ତ ମତ ଅଛି ମୁଁ ସେଥିପାଇଁ ବହୁତ ଖୁସି। ଆପଣ
ଆଉ ଆଉ ଏଇଠି ବି ଯେ ଯେତେ ଯେତେବେଳେ ବି ଦେଖିବେ ଆମର ଏଇଠି ଆ ଲିଙ୍ଗରାଜ ପାଖରେ ବିନ୍ଦୁସାଗର ଅଛି। ସେଇଟା ସିଏ ବି ଗୋଟେ ବହୁତ ସୁନ୍ଦର ଜାଗା। କିନ୍ତୁ ସେଠିକି ଦେଖିବେ ଯେତେ ଭଲ ଜାଗା ଥିବ ତ ସେଠିକି କେବେ ଆପଣ ଶାନ୍ତିରେ ବସି ପାରିବେନି। ସେଠି ଗହଳି ଥାଏ ସବୁବେଳେ।
ଗହଳି ଥାଏ।
ହଳି ଥାଏ କିନ୍ତୁ ଗାଁ ରେ ଦେଖିବେ ଆ ଯୋଉ ମାନେ ନିଜ ପ୍ରକୃତିକୁ ମାନେ ନିଜେ ଆ ପଣ ଉପଭୋଗ କରିପାରିବେ ଏକୁଟିଆ ବସିକି। କି ତ ସେ ସବୁ ସୁବିଧା ତ ବହୁତ ଗାଁ ରେ ଥାଏ।
ହଁ ଆଉ ଦ୍ୱିତୀୟତଃ ହଉଚି ଆପଣ ଅଷ୍ଟମ ନବମରେ ଜାଣିଥିବେ ପଢିଥିବେ। ଯୋଉ ରଚନା ସବୁ ଲେଖାଯାଏ ଗାଁ ଉପରେ ଭଲ ମନ୍ଦ ମାନେ ଉ ଊ ଯେକୌଣସି ର ବି ରଚନା ସବୁ ଲେଖାଯାଏ। ଆଉ ଗାଁ ପିଲା ହିଁ ବେଟର ଲେଖିଥାନ୍ତି। ଏଇଟା ମୁଁ ଭଲ ଭାବରେ ଜାଣି ଆଉ ସହର ପିଲାମାନେ ଏହାର ମୂଲ୍ୟ ହିଁ କ ଜାଣିନଥିବେ।
ଆଜ୍ଞା।
ଏଇସବୁ କ୍ଷେତ୍ରରେ ମୁଁ ବହୁତ ଭିତ୍ତିଭୂମି ଆଧିରେ କରିଚି। ଆଉ ଏଇସବୁ କ୍ଷେତ୍ରରେ କିନ୍ତୁ ଲୋକ ଆସ୍ତେ ଲୋକମାନେ ଆସ୍ତେ ଆସ୍ତେ ସହର ମ ନିଜ ଯୋଉ ଗାଁ କୁ ଛାଡିକି ସହରରେ ବସ୍ ବସବାସ କରୁଚି କରିବା ସହିତ ସେତିକି ଟା ରଖ୍। ମାନେ ଭୁକ୍ ମାନେ ସେଠିକାର ମାନେ ବାସିନ୍ଦା ବି ହେଇଯାଉଚନ୍ତି। ଯାହା ଫଳରେ ସେ ଗ୍ରାମକୁ ଆସ ତସେ ତ ଭୁଲିବାକୁ ଲାଗୁଚନ୍ତି ଏଇ ସବୁ ବହୁତ କଷ୍ଟ ଦିଏ। ବେଳେବେେଳେ ଭାବିଲେ ଲୋକମାନଙ୍କୁ ବହୁତ କଷ୍ଟ ଦିଏ।
ଆଜ୍ଞା। ସହରରେ ଯେତିକି ସୁବିଧା ସୁଯୋଗ ମିଳିଥାଏ ସେତିକି ଗାଁ ରେ ନଥାଏ ହେଲେ ବି ନିଜ ଜ ମାଟି ଏଠିକି ଯଦି ଯୋଉମାନେ ଅ ଭୁଲି ଯାଇଥାନ୍ତି କି ନାଇଁ ଏ ଯୋଉ ମୁଁ ଏଇଠି ରହୁଚି ତାମାନେ ଏଠି ଏଠି ମୋ ଜାଗା ଏଠି ମୋ ସହର ଆଉ ମୁଁ ଗାଁକୁ ଯିବିନି ଇଏ କରିବିନି ତଥାପି ସେ ଯେତିକି ଆ ଗାଁରେ ଶାନ୍ତିପୂର୍ଣ୍ଣ ଜାଗା ଥାଏ ତ ଏଇଠି ସେତିକି ଶାନ୍ତିପୂର୍ଣ୍ଣ ଜାଗା ନଥାଏ। ଆଉ ମୁଁ ବି ଦେଖିଲି ଯେତିକି ଘରେ ଥିଲା ବେଳେ ଘରେ କଣ ଖରା ଦିନେ ଆଉ ଫ୍ୟାନ ଏସରେ କାମ ଚଲି ଯାଉଛି ଆମର ହେଇଯାଉଛି କିନ୍ତୁ ଗାଁ ରେ ଯେତେବେଳେ ବାରିପଟେ ଗୋଟେ ବ ସିବେ ଗଛ ଛାଇ ତଳେ ପବନ ହଉଥିବ। ସେଥିରେ ଯୋଉ ଶାନ୍ତି ଲାଗିଥାଏ ସେ ପୁରା ଖୋଲା ଜାଗାରେ ବସିଥିବେ ଆଉ ଏମିତି ଘର ଭିତରେ ଗୋଟେ ଗୋଟେ ଏସି ଫ୍ୟାନରେ ସେତିକି ଶାନ୍ତି ମିଳିନଥାଏ।
ନ ନ ତ ଆଜ୍ଞା ହଁ ହଁ ଏସବ ତ। ତାପରେ ଏତେ କଥା ଆମେ ପଢ଼ିଥିବା ସ୍କୁଲ ବେଳରେ ଆମ ସାର୍ ମାନେ କୁହନ୍ତି ବହି କି ବହି କି ଅନେଇକି ଲାପଟପ୍ କୁ ଅନେକି ବା ମୋବାଇଲ କୁ ଅନେଇକ ଆ ଆଖି ପୁରା ମାନେ ଏମିତି ହେଇଯିବ କାଇଁ କହିଲେ? ମାନେ ଜାଲ ଜଲିଆ ଟାଇପ ର ହେଇଯାଇଥିବ ଆପଣ ଯଦି ଗାଁ ର ସବୁ ଗଛ ଲତା ଧାନ ତ ବୁଲିକି ତାକୁ ସବୁ ଦେଖିବେ? ସେ ମାନେ ପୁରା ସବୁଜ ସବୁଜ ସବୁ ଜିନିଷ ସବୁ ଦେଖିବେ ଆପଣ? ଆଖିର ପାଉରଗ ବୃଦ୍ଧି ପଡ଼ିଥାଏ ମାନେ ଆଖିର ମାନେ ସତ୍ୟ ବୃଦ୍ଧି ହୋଇଥାଏ।
ଆଜ୍ଞା ପ୍ରକୃତିର ସୌନ୍ଦର୍ଯ୍ୟ ହିଁ କେବଳ ଗାଁ ରେ ହିଁ ଦେଖିବାକୁ ମିଳିଥାଏ ଆଉ ସହରରେ ତ କେବଳ କୋଠା ଅଫିସିକା କଳକାରଖାନା ହେରିକା ସବୁ ସହରରେ ଥାଏ।
ଆଉ ଆମ ଆଜ୍ଞା ଆମର ବି ଯେତିକି ପାଠ ପଢାରେ ଯେତିକି ସ୍କିଲ୍ ଥାଏ ସହରରେ। ଗାଁ ମାନେ ସେତିକି ନଥାଏ ଆଉ ଗାଁ ମାନେ ବି ସାଧାରଣତଃ ଅ ତାଙ୍କ ଚିନ୍ତାଧାରା ଥାଏ କି ପିଲା ପାଠ ପଢିବ ତ ଦଶମ ଯାଏଁ ପଢିବ ତା ବାହାରକୁ ଖଟିବାକୁ ତ ତାଙ୍କ ମାଇଣ୍ଡ ବି ଏମିତି ଥାଏ କି ପିଲା ଆଗକୁ ଚାକିର କରିବ କି ନହିଁ? ତାଙ୍କ ମାଇଣ୍ଡ ରେ ସେମିତି ନଥାଏ କିନ୍ତୁ ସହରରେ ବି ଯୋଉମାନେ ବସବାସ କରି ତାଙ୍କ ମାଇଣ୍ଡରେ ଥାଏ ହଁ ପିଲା ଭଲରେ ପାଠ ପଢୁ ତାପରେ ଗୋଟେ ଭଲ ଚାକିରିଟେ କରୁ।
ଆଜ୍ଞା ହଁ ହ ସେଟା ତ ସତ କଥା ଠିକ ଅଛି କିନ୍ତୁ ଯାହା ଫଳରେ ସମସ୍ତେ ଯଦି ଆଜ୍ଞା ଚାକିରୀ କରିବେ ତାହେଲେ ମାନେ ଆମେ ଖାଇବା କଣ ବୁଝିଲେ କି?
ଆଜ୍ଞା।
ଏମ ବି ପନେ ସବୁ କିଛି ଦେଖିବାକୁ ପଡିବ ଆଜ୍ଞା ଏଇ ସବୁ କଷ କ୍ଷତ୍ରରେ ଲୋକମାନେ ସବୁ ତାହା ନୁହେଁ ଯେ ପିଲାମାନଙ୍କୁ ଆମେ ଅମଣିଷ କରିବା। ପିଲାମାନେ ମଣିଷକୁ ବି କରିବା କିନ୍ତୁ ଗାଁକୁ ବୁଲିବା ଦରକାର ନାହିଁ ଗାଁ କୁ ଆସିବା ଭଲ ମନ୍ଦ ସମ୍ବନ୍ଧ ମିଶିବା ଏଇସବୁ କରିବା ଆଜ୍ଞା।
ଆଜ୍ଞା। ଆଉ ଯେତେବେଳେ ଗୋଟେ ପର୍ବପର୍ବାଣୀ ହେଲେ ଗାଁକୁ ଯାଇଥାଉ ତ ଏଠି କଣ ଯେତିକି ଆମେ ଘରେ ଯେତିକି ଅଛୁ ସହରରେ କଣ ଯେତିକି ଘରେ ଲୋକ ଅଛନ୍ତି। ଏତିକି ଜଣକ ସ ପର୍ବପାଳିତ ନହେଲେ ସାଇ ଯେତେ ଯୋଉ ପାଖ ପଡ଼ୋଶୀ ଘରର ତାଙ୍କ ସହ ମିଶିକି ପର୍ବ ପାଳିଥାଉ। କିନ୍ତୁ ଗାଁରେ ସମସ୍ତେ ଦେଖନ୍ତୁ ସମସ୍ତେ ପୁରା ହୋଲିରେ ବି ଦେଖନ୍ତୁ। ପୁରା ସମସ୍ତେ ମିଳିମିଶି ସମସ୍ତେ ଇଏ ଯିବେ ହୋଲି ଲଗେଇବାକୁ ଆଙ୍କ ଘରକୁ ତାଙ୍କ ଘରକୁ। ପଡୋଶୀ ହେରିକା ସବୁ ଗାଁ ର ବାସିନ୍ଦା ସମସ୍ତେ ମିଳିମିଶି ହୋଲି ଖେଳିଥାନ୍ତି। ଟା ଅଧିକ ଅଧିକ ଲୋକରେ ହିଁ ପର୍ବପର୍ବାଣୀର ମଜାଟା ଆସିଥାଏ।
ଆଜ୍ଞା ତାପରେ ହଉଛି। ଦ୍ଵିତୀୟ କଥା ହଉଛି ଗାଁ ରେ ଯେକୌଣସି ଆପଣ କାମ କରନ୍ତୁ ଗାଁ ଲୋକଙ୍କୁ ଡା ଦେଖିବେ ଗାଁ ଲୋକ ଆସିବେ ବସିବେ। ଯେ କଣ ସମସ୍ତେ ମିଳିମିଶି ଗୋଟେ କାମ କରିବେ ଯୋ କହେ ପର୍ବପର୍ବାଣି ହଉ ଭଲ ମନ୍ଦ। ହଉ-ହଉ ବାହାଘର ସାହାଘର ଯାଆ। ଗାଁ ଲୋକ ମିଶିକି କରିବେ ଯେମିତି ମଜା ଥାଏ ସହରରେ ସେମିତି ଆଜ୍ଞା ନଥାଏ।
ଆଜ୍ଞା।
ସହରରେ ଯାହା କରିବେ ଆପଣ ନିଜେ କରିବେ।
ଆଜ୍ଞା ନିଯେ ଯେତିକି ଅଛନ୍ତି ଘର ଫ୍ୟାମିଲି ସେତିକି ଭିତରେ ହିଁ କରାହେବ।
କରାଯ୍ୟ। ତାପରେ ଯେତିକି କଥା ଆପଣ ଛୁଆବେଳେ ଆମେମାନେ ମୁଁ ଆମେମାନେ ଯେତିକି ଉପଭୋଗ କରିଛୁ। କବନ୍
ହ
ମାନେ ଆମେ ଆମର ଖେଳ ଥିଲା ସବୁ ଆମର ଗୁଲି ବାଟି ଏସବୁ। ବାରରେ ଆମେ ଆତଟା ତା ତଟା। ସବୁ ଚୋରି ଚାରି କରିକି ଆମ୍ବ ଆଣି ଇଏ କରୁ ସେ କରୁ ସେ ଯୋଉ ମଜା ଥିଲା। ଥାଏ। ବର୍ତ୍ତମାନ ଯୋଉ ପିଲାମାନେ କଣ କ ବର୍ତ୍ତମାନ ଯୋଉ ପିଢିର ପିଲାମାନେ ସବୁ ମୋବାଇଲ ଅଛି ତାଙ୍କର ସବୁ କିିଛି।
ଆଜ୍ଞା-ଆଜ୍ଞା ଛୁଆ ର ହିଁ ଆଜ୍ଞା। ଆଜ୍ଞା ବାହାରକୁ ବି ଯିବାର ନାହିଁ ଫୋନ୍ ରେ ବସିକି ଗେମ୍ ହେରିକା ଖେଳିଲେ। ଆଉ ବାହାରେ ଯୋଉ ଖେଳ ହୁଏ ତ ସେ ସବୁ ସେ ସେତିକି ଧ୍ୟାନ ଦେଇ ନଥାନ୍ତି।
ଆଜ୍ଞା ଏଇ ସବୁ କ୍ଷେତ୍ରରେ ବହୁତ ଇଏ
ଆଜ୍ଞା। ଅ ସାର୍ ଆପଣଙ୍କ ସହ ଆଜି କଥା ହେଇକି ମତେ ବହୁତୁ ଭଲ ଲାଗିଲା ଆଉ କେବେ ସୁଯୋଗ ମିଳିଲା ଆପଣଙ୍କ ସହ ଉଠାଇବି ଆଜ୍ଞା ଧନ୍ୟବାଦ ରହିଲି
ଆଜ୍ଞା।